ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କଥା ଶୁଭୁଛୁ?
ହ୍ୟାଲୋ।
ହଁ ଭାଇ କଥା ଶୁଭୁଛି?
ଧନ୍ୟବାଦ।
ଶୁଭ ସନ୍ଧ୍ୟା ଭାଇ ଶୁଭ ସନ୍ଧ୍ୟା ଭଲ ଅଛନ୍ତି ଭାଇ? ହଁ ଭାଇ ଭଲ ଅଛନ୍ତି ଭାଇ? ଆଜ୍ଞା ଆଜ୍ଞା ବହୁତ ଭଲ ଅଛି। ଆପଣ କେମତି ଅଛନ୍ତି?
ଭଲ ଆଛା ଆପଣ କଣ କରୁଛନ୍ତି ଏବେ?
କିଛି ନାହିଁ ଘର ଛାତ ଉପରେ ବସି ଟିକେ ଟିକେ ଥଣ୍ଡା ହାୱା ଖାଉଛି ଲାଇନ ତ ନାଇଁ ତ ଉପରେ ଆସିକି ବସି ଛି ଧୀରେ ଆୟ
ବ ବହୁତ ବହୁତ ବହୁତ ବଢିଆ ଭାଇ ଆମେ ଥରେ ଏବେ ତ ଭାଇ ମାନେ ସକାଳ ଠାରୁ ବର୍ଷା ହଉଥିଲା ନା ତ ସେଥି ପାଇଁ ଟିକେ ଏପଟେ ବୁଲିବାକୁ ଆସିଛୁ ମାନେ ଟିକେ
ହଁ
ଫ୍ରି ଲେପ୍ ପାଇଁ ଆଉ
ଓହୋ ହଁ ଭଲ କଥା ନିଶ୍ଚୟ ନିଶ୍ଚୟ ଚଲା। ଚଲାବୁଲା କରିବା ଏବଂ ଦେହର ଯତ୍ନ ନବା ନିଶ୍ଚୟ ଆବଶ୍ୟକ ଏଭଳି ପାଗରେ ମଧ୍ୟ ତାହା ତାହା କଲେ ଠିକ ହୋଇଥାଏ ନିଶ୍ଚୟ ବେ ଟି କିଛି ନା କିଛି ସମୟ ଦୌଡିବା ଏବଂ ଦ ଚାଲିବା ଆବଶ୍ୟକ ମିନିମମ୍ କହିବାକୁ ଗଲେ ତ ପାଞ୍ଚ କିଲୋମିଟର ଦିନକୁ କୁ ଚାଲିବା ଆବଶ୍ୟକ।
ହଁ ଠିକ୍ ଠିକ୍।
ଆଜ୍ଞା ଆଜ୍ଞା। ଆପଣ କେଉଁ ଅଞ୍ଚଳରେ ରୁହନ୍ତି ଗ୍ରାମ ଅଞ୍ଚଳ କିମ୍ବା ସହର ଅଞ୍ଚଳ?
ହଁ ଗ୍ରାମ୍ ଗ୍ରାମ୍ୟ ଅଞ୍ଚଳ ଭାଇ।
ଆଜ୍ଞା ଆଜ୍ଞା ତାହେଲେ ତ ଆପଣ କୃଷି ବିଷୟରେ ବହୁତ କିଛି ଜାଣିଥିବେ କୃଷକ ମୁଁ ମାନେ ଆପଣ ଜାଣିଥିବେ କୃଷକ ମାନେ କିପରି ଭାବରେ ସମସ୍ୟାର ସମା ସମ୍ମୁଖୀନ ହଉଛନ୍ତି ଏବଂ ବ ର୍ଷା ଋତୁ ଏବେ ଆସିଛି ତ ସେମାନେ ବହୁତ ଖୁସି ହୋଇ ନିଜର ଧାନ ଚାଷ କରିବାରେ ଏବେ ଲାଗି ପଡ଼ିଥିବେ ଅନେକ ପ୍ରକାର ଚାଷ ମଧ୍ୟ ହଉଛି। ଆପଣ ତ ଜାଣିଛନ୍ତି ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଅଟେ।
ହଁ
ଏଠାରେ ପ୍ରାୟ ଅଧିକାଂଶ ଲୋକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ହଉ କୃଷି ଉପରେ ନିର୍ଭର କରିକି ବଞ୍ଚୁଛନ୍ତି।
ହୁଁ ହୁଁ।
ରାଜ୍ୟର ଅର୍ଥନୀତି, ଜୀବନ ଯାପନ ଏବଂ ସାମାଜିକ ବି ବିକାଶରେ କୃଷିର ଗୋଟେ ଅତ୍ୟନ୍ତ ଭୂମିକା ରହିଛି। ହଁ ଭାଇ, ଆପଣ ଭାଇ କୃ-କୃଷି କାର୍ଯ୍ୟ କରୁଛନ୍ତି?
ହଁ ହଁ, ଉମ୍ ଆମେ ତ ଭାଇ ଯଦି କୃଷି କାର୍ଯ୍ୟ ଛାଡିଦବୁ, ତ ଆମେ ଖାଇବୁ କଣ? ଯେହେତୁ ଯେ-ଯେହେତୁ ଭାଇ ଗ୍ରାମ୍ୟ ଅଞ୍ଚଳରେ ରହୁଛୁ ତ, କୃଷି କାର୍ଯ୍ୟ କରିବା ନିହାତି ଦରକାର ଭାଇ।
ନିଶ୍ଚୟ ନିଶ୍ଚୟ ଭାଇ, ନିଶ୍ଚୟ। ଆପଣଙ୍କ ଭଳି ମଣିଷ ପାଇଁ ହିଁ ମାନେ କୃଷକଙ୍କ ପରିବାରରୁ ବି ଅନେକ ପ୍ରକାର ସୁବିଧା ସୁଯୋଗ ଆମକୁ ମିଳିଥାଏ, ଯାହାକି ଆମେ ଖାଇକିରି ନିଜେ ଏବେ ଆମେ ବଞ୍ଚିପାରୁଛୁ, ନହେଲେ କିଏ ଆମକୁ ଖାଇବାକୁ ଦବ? କଳକାରଖାନାରେ ସିନା କେବଳ ଆପଣଙ୍କଠାରୁ କୃ କୌଣସି ପ୍ରକାର ଶସ୍ୟ ଗଲେ ତ ପୁଣି ସେଇଟା ଏଁ ଠିକ ଭାବରେ ପ୍ରୟୋଗ ହେଇକି ଆମ ପାଖକୁ ଆସିବ। ଆଉ କହିଆକୁ ଗଲେ ତ ପ୍ରତ୍ୟେକ ଖାଇବାରେ ତ ଆମେ କଳକାରଖାନାରୁ କୌଣସି ଦ୍ରବ୍ୟ ଆଣି ଖାଇପାରିବାନି ନା। ଯେପରି ଧାନ୍ ଧାନ ନ ଧାନ ଗଲେ ସେଟାରେ ଚୁରା ହବ ଏବଂ ସେଇଟା ଚାଉଳ ହେଇକି ଆସିଲେ ତାହା ଆମେ ରୋଷେଇ କରିକି ଖାଇପାରିବା। ଆଜ୍ଞା, ଆଉ ଡାଲି ଦେଖିବେ ଯଦି ହଁ ଭାଇ କୁହନ୍ତୁ।
ତ ଏଥର ତ ଭାଇ ବହୁତ ମାନେ ବର୍ଷା ବର୍ଷା ଆ ହେବା ବହୁତ ବିଳମ୍ବ। ଯୋଉ କଣ ପାଇଁ ଭାଇ, ମାନେ ବହୁତ ମାନେ ଗଛ ପତର ସବୁ କାଟି ଦଉଛନ୍ତି, ଆ ଏମତି କି ଜଙ୍ଗଲରେ ବି ନିଆଁ ଲଗେଇ ଦଉଛନ୍ତି। ତ ତା ଦ୍ଵାରା ଭାଇ ବହୁତ ବିଳମ୍ବରେ ବର୍ଷା ଆସୁଛି, ତ ସେଥିପାଇଁ ଏଥର ଟିକେ ବହୁତ ମାନେ ଲେଟରେ ଏଥର
ବିଳମ୍ବରେ ଚାଷ କାର୍ଯ୍ୟ